ହଁ।
ଲୋ।
ହଁ।
ଭଏସ କ୍କିଅର ହେଲା? ହଁ ଶୁଭିଲା କହ।
କଣ କରୁଚୁ?
ଏଇ ଘର ପେଛୁଛି। ତୁ?
ମୁଁ ପୁଅଟାକୁ ଶୋଇଦେଲି ଆଉ।
ହୁଁ।
ଆଉ କଣ କ?
ଘଟଗାଁ ପ୍ଲାନିଙ୍ଗି କଣ ହେଲା?
ତାରିଣୀ ହଁ ଯିବା। ଦି ତିନି ଦିନ ଭିତରେ ବାହାରିବା ଆଉ ବୁଲାବୁଲି କରି କି ଆସିବା ଆଉ ମୁଁ ତ ଯାଇନି କେବେ ସେଠି କଣ କେମିତି କଣ ଅଛି ସବୁ?
ସେଠି ଗୁ ଗୁଣ୍ଡିଚା ଘାହି ଅଛି ସେଇ ଗୁଣ୍ଡିଚା ଘାହିରେ ୱାଟର ଫଲ ମାନେ ଓ ପୁର ପାହାଡ ରୁ ଓପରୁ ପାଣି ଝରୁଥିବ ଏବେ ଶୁଖିଯାଇଚି କି ନାଇଁ ମୁଁ ଜାଣିନି। ସେଆଡେ ବହୁତ କଣ କଣ କହିଲୁ ଅ ଦେଶୀ ଦେଶୀ ଜିନିଷ ମିଳେ ଆମ୍ବ ଆଉ ଜାମୁକୋଳି।
ହଁ।
ସବୁ ବଢିଆ ବଢିଆ ଜିନିଷ ସେଠି ମିଳେ ନାଁ ଗୁଣ୍ଡିଚା ଘାଇ ହଁ ସେଟା ଗୋଟେ ଗାଁ ଆଉ।
ଆଉ ସବୁ ସେ ପାଖାପାଖି କଣ ଅଛି ଖାଲି ତାରିଣୀ ଯାଇକି ଆଉ ଆସିବ ନା ଯ ବା ଯେହେତୁ ପାଖାପାଖି ଯେତିକି ଏରିଆ ଅଛି ଆମେ ଦେଖିନେ ଦେଖିକି ବୁଲିକି ଆସିବା।
ଏଇଟା ଖୋଲିଦେ ମୂତି ଦେଲା ହୁଁ।
ଆଉ ସବୁ କଣ ଆଉ ସବୁ କଣ ହେଟି ଅଛି? ସେ ଆଉ ସବୁ ଚାହିଲେ କଣ ଅଛି?
ସେଇଠିକି ଯିବା ହାରି ଘଟଗାଁ ସକାଳୁ ଗଲେ ଦର୍ଶନ ହେଇପାରିବ। ଆଉ ଯେତେବେଳେ ଗଲୁ ଲଷ୍ମଣ ହଁ ଏବେ ଭିଡ ନାହିଁ ରଜବେଳକୁ ଭିଡ ଥିଲା। ଏବେ ପୁରା ଫାଙ୍କା।
ଆଚ୍ଛା ମାନେ ବାର ଦେଖିକି ଗଲେ ମଙ୍ଗଳବାର ଯେମିତି ତାଙ୍କର ମାଙ୍କର ପୂଜା।
ନାଁ ଆଗରୁ ଯେମିତି ହଉଥିଲା ଭିଡ ଘଟଗାଁ ରେ ଏତେ ଏବେ ନାହିଁ।
କଣପେଇ?
ଆଁ?
କଁ ପେଇ ମୁଁ ଯାଉ ଯାଇ
ଆଗରୁ କଣ ଗୋଟେ ଜାଗାରେ ସମସ୍ତେ ପଶିଯାଉଥିଲେ ସେଇଥିପାଇଁ ଭିଡ ହେଉଥିଲା ଏବେ ତ ତାଙ୍କୁରୁ କରିଦେଇଛନ୍ତି ନା ଇଣ୍ଡିଭିଜୁଆଲ। ଗୋଟେ ଜାଗାରେ ପଶିବୁ ଭୋଗ ଗୁ ନବୁ ଭୋଗ ନେଲେ ଗୋଟେ ଲାଇନ ଦର୍ଶନ କଲେ ଗୋଟେ ଲାଇନ ଆଉ
ମାନେ ପୁରୀ ଭଳିଆ ବୋଧେ ଲାଇନ କରିଦେଇଛନ୍ତି ଆଉ।
ନା ନା ପୁରୀ ପୁରୀ ତ ସମସ୍ତିଙ୍କି ଆଲାଉ। ଇଏ ହଉଚି ଭୋଗ ଯଦି କରିବୁ ଗୋଟେ ଲାଇନ ସେରେ ଯିବୁ ଆଉ ଯଦି ଦର୍ଶନ କରିବା ଲୋକ ସବୁ ଗୋଟେ ଲାଇନି
ହଉ କେବେ କେମିତି କ ବାହାରିବା କେ ସବୁ ଯିବା ସମସ୍ତେ
ଯାହା ଯିବା ସଖାଳୁ ଯିବା।
ହୁଁ ବଡି ଭୋରୁ ଗଲେ ଦର୍ଶନ
ଦେଖ୍ ନା ତତେ ନେଇକି ଯିବା ନାଇଁ ବୋଲି ପ୍ଲାନ୍ କଲେଣି। ତୁ ମୋ ସାଙ୍ଗରେ ପଳେଇବୁ ଗଲେ ବି।
ଗୁଣ୍ଡିଚା ସେୟା କୁଆଡେ କହୁଚୁ ସିଆଡେ ଯିବା ଆଉ ସିଆଡେ ଶୁଣିଚି କଣ ସାନଗାଁ ସାନ ଘାଗେରା
ବଡ ଘାଗେରା ମୁଁ କେବେ ଯାଇନି।
ହଁ ମୁଁ ନାଇଁ ଆମର ଭୁଜି ହେଇଥିଲା ମୁଁ ଯେହେତୁ ଥିଲି ଯାଇଥିଲି ସାନ ଘାଗରା ବଡ ଘାଗରା ଯାଇ ଯୋଉଠି ଗୁଟେ ଝରଣା ପଡେନି ସାନ ଘାଗର କି ବଡ ଘାଗରା ଜାଣିନି କିନ୍ତୁ ହେଇଟାକୁ ଯାଇକି ଦେଖି ପାଇଲିନି କିନ୍ତୁ ଯାଇଛି ଗୋଟେ ଘାଗେରା ହେଟା ତ ଜଙ୍ଗଲ ଟା ଆଉ କଣ?
ପୁରା ଜଙ୍ଗଲ ନା?
ପୁରା ଜଙ୍ଗଲ ଭିତରେ ଭୋଜି ଖାଲି ପିକିନିକ୍ ସ୍ପଟ ଟା ନହେଲେ ଆଉ କିଛି ନାହିଁ। ପାହାଡ କାଟିକି ମାନେ ପାହାଡ କୁ କଟା ହେଇକି ଖାଲି ବଙ୍କାଡି ହେଇକି ଯେମି କି ବାରବାକି ଆମର କପିଳାସ। ସେଇପଟେ ସେଇ ଭଳିଆ ରାସ୍ତା ହେଇଚି ଆଉ।
ଅହ। ସେଠି ଆଉ କିଛି ଇଏ ନାହିଁ ଦେଖିବା ଜିନିଷ କିଛି ନାହିଁ।
ନାଇଁ ନାଇଁ ଖାଲି ତ ଭୋଜି କରୁଚନ୍ତି ଖାଲି ଜଙ୍ଗଲ ଉରା ଆଉ ତା ଭିତରେ
ଇ ଏବେ କଣ ଭଲ ଲାଗିବ?
ନାଇଁ ଯେତେବେଳେ ଭୋଜି ଇଏ କଲା ବେଳେ କଲେ ହଁ ଭଲ।
ହଁ ଏବେ ଭଲ ଲାଗିବନି। ଏବେ ତ ଗରମ ଖରା ଦିନ ଏଇ ଡିସେମ୍ବର ମାସ ଆଡକୁ ଯିବ ଆଉ ବର୍ଷା ଦିନ ପିକିନିକ୍ କରିପାରିବୁନୁ।
ନାଇଁ ବର୍ଷା ଦିନରେ କାଦୁଅ ଫାଦୁଅ ରେ ଆଉ କରିହବକି ଯେବେ ଯାଇକି କେବଳ ସେଇ ଇଏ ରେ ଯିବା ଆଉ।
ସାନ ଘାଗରା ବଡ ଘାଗରା ଦେଖିନି ତୁ ଆଇଲେ ଯିବା ଆଉ।
ହଁ ସମସ୍ତେ ପ୍ଲାନିଂ କରୁଚେ ଯେହେତୁ ଯିବା ଆ ହାଁ।
ଖାଲି ପାହାଡ ଅଛି?
ଖାଲି ପାହାଡ ପାହାଡରେ କଟିକି ଖାଲି ଯିବ ଦେଖିବ ଆଉ ହେମିତି କିଛି ମାନେ ଏମିତି ଯେମିତି ଆମେ ଏ ଠାକୁର ଫାକୁର ନାହାଁନ୍ତି ଠାକୁର ହକା ନାହାଁନ୍ତି। ଖାଲି ପିକ ପିକନିକ୍ ଇଏଟା ଆଉ।
ହ ହେଲେ ଗୁଣ୍ଡିଚା ଖାଇ ରେ କଣ କହିଲୁ ଯୁ ଭି ଭିତରୁ ଯୋଉ ଭିତରେ ଯୁ ପାଣି ଉପୁରୁକୁ ଆ ମାନେ ଉପରେ ଯୋଉ ପାଣି ଫ୍ଲୋ କରୁଚି ସେଟା ଶୁଖିଗଲାଣି ବହୁତୁ।
ଓହୋ।
ଶୁଖିଗଲାଣି ଏବେ ପାଣି ଅଛି କି ନାଇଁ ମୁଁ ଆଉ କହିପାରିବିିନି।
ଆଉ କିଛି ନାହିଁ ନା ଖାଲି ସେପଟେ ଏଇ ତିନି ଚାରିଟା ଜାଗା ଆଉ ଗୋଟେ କଣ ଗୋଟେ ଥିଲା ବୋଧେ ଶୁଣୁଥିଲି?
କେଉଁଝର ନା କେଉଁଝର ଗଲାବେଳୁ କୁ ଘଟଗାଁ ଗଲା ବେଳକୁ ବାଁ ପଟା ଗୋଟେ ପଡିବ ମାନେ ଉପରକୁ ଯିବା ପଡିବ ସେ ମନ୍ଦିର ସେ ମନ୍ଦିର ଦେଇକି ଫାଷ୍ଟ ସେଇ ଦର୍ଶନ କରିକି ମାଙ୍କ ପାଖକୁ ଯାଆନ୍ତି ହେଲା। ସିଏ ଯୋଉ ମୁଁ ତ ଜାଣିନି। ସେଟା କୋଉଠି ହେଲା ସେଟା କଣ ମନ୍ଦିର ନାଁ ଜାଣିନି କିନ୍ତୁ ସେ ମନ୍ଦିରରେ ଅଛି ସେ ମାଙ୍କୁ ଦର୍ଶନ କଲା ପରେ ବାଟରେ ଯାଇକି ଘଟଗାଁ କୁ ଯିବାକୁ ପଡିବ ବଢିଆ ଲାଗ
ଓହ ଅ ହ।
ସେ ଉପରକୁ ଯିବାପାଇଁ ବହୁତ ବଢିଆ ଲାଗିବ।
ହଁ ତାହେଲେ ହେଟା ଜାଣିନି ମୁଁ ଆଉ। ଦେଖିଆ ଜିବା ଆଉ। ଆଉ ତମ ଛାତ ଉପରେ କଣ ଲଗେଇଛୁ ଫସଲ ଫସଲ କଣ କରିଛୁ ଏବର୍ଷ।
ଆମର ଆମର ଆର ବର୍ଷହିଁ ବାଇଗଣ ଶାଗ। ଲଗେଇଥିଲି ଯୋଉ।
ଛାତ ଉପରେ ଯୋଉ ଲଗେଇଲେ ସେଟା କଣ ମାନେ ମାଟିରେ ଲୋକ କୁହ।
ହଁ ମାଟି ମାଟିରେ ମାଟିରେ କୁଣ୍ଡ ଆଣିବୁ ନହେଲେ ଜରି ଭିତରେ ପସେଇିବୁ।
ଫଳୁଚି।
ହଁ ବଢିଆ ଫଳିବ ତମରତ ଏତେବଡ ଛାତଅଛି ତୁ ଫୁଲଗଛ ଲଗଉନୁ। ତମେର ତଳି ମିଳିବ ଆମରତ ଏଠି କିଣା ମୁଁ ମାର୍କେଟ ଯାଉନି ବୋଲି ଆଣିପାରୁନି।
ସେଇ ମିଳିବ ଆମରବା ବାରିରେ ଲଗଛୁ ଆଉ ଛାତ ଛାତ ଉପରେ ଯାହାର ଜାଗାନଥିବ ସଟଥିବ ଆମରତ ସବୁ
ତମରତ ସଜନାଗଛ ଲଗେଇଥିଲନା।
ହଁ ସଜନା ଗଛଅଛି ଆମର ବାଇଗଣ ଫଳୁଛି ଭେଣ୍ଡି ଫଳୁଛି। ଆଉ ଝୁଡୁଙ୍ଗ ଫଳୁଛି। ଆଉ କଣ କଞ୍ଚାଲଙ୍କା ଫୋଳୁଛି ଯ ଏଯୋଉ କଲରା ଫଳୁଛି।
କଂଞ୍ଚାଲଙ୍କା କଣ ଯୋଉ ଟିକି ଟିକିରେ ଯୋଉ ରାଗ କଂଞ୍ଚାଲଙ୍କାନା କୋଉ କଞ୍ଚା
ଅଁ ହଁ। ଟିକି ଟିକି ନଙ୍କା ଜଉରା ହେଇରା ଫଳୁଛି ଜହ୍ନି ଫଳୁଛି ହଁ ରାଗ ଲାଗୁଛି। ଆଉ ଗୋଟରେ କିଛି ଲଙ୍କାରାଗ କିଛି ଲଙ୍କାରାଗ ନୁହଁ ଆମର କେବଳ ଖାଇବା ପାଇଁ ଯେତିକି ନର୍ମାଲ ଜିନିଷ। ପର ଡେ ଯେତିକି ବାହାରିବ ଘର ଘରକୁ ସେତିକି ସେତିକି ସବୁ ଡେଲି ବାହାରୁଛି। କଖାରୁ ଡଙ୍କ ଲଗେଇଛୁ ଏମତି ସବୁ ଲାଗି ଚି ଆଉ। ନାଇଁ କଖାରୁ ଆମର ମାଡି ଥିଲା ଯେହେତୁ କେଇ ଖାଇଲୁନି ଏରାସବୁ ଆର ଇଏ ହଉ। କାଢିଦେଲୁ ଯେତିକି ଲାଗିଛି ନର୍ମାଲ ରାଇ କରିବା ପାଇଁ କଖାରୁ ଡଙ୍କ।
ଆ।
ତମର ଛା
ସବୁ ଫଳୁଛିନା ତମର ସେଇଟା ଭଲଜେଗା ବୋଲି ସେଇ
ନାଇଁ ଆମ ଭଲଜାଗା। ମେନ ଆଉ ଜଣେ ଜଣଙ୍କ ହାତରେନା ଆମର କିଛି ପୁଣି ସାର ଦିଆହଉନି ଯାହା। କିଛିବି କେବଳ ଯୋଉ ଗୋବରରେ ଯୋଉ ମାର ଖତ। ଗୋବର ପଡେ ପକଉ ସେତିକି ନହେଲେ ସାର ଆଉ କିଛି ବି ପକାଏନି। ଭଲମାଟିଟା ଭଲମାଟିରେ ଯେ ଭଲଗୋଟେ। କୁହନ୍ତିନି କିମାଟି ଦୋରସନା କଣ ହେଇମାଟି।
ଏଇତ କଥା ମେନକଥା ହେଲା ଫସଲଟା କାହା ହାତରୁ କଣ ହୁଏ?
ହ ନ ଆମର ହୁଏ ମାଙ୍କ ହାତରେ ମାନେ ମରିଯାଇଥିବା ଗଛବି ଯଦି ସେ ପୋତିଦେବେ ମାନେ ଯଦି ଟାଙ୍ଗାରା ମାଟିରେ ଭୁଇଁରେବିି ଯଦି ସେ ପୋତି ଦଉଛନ୍ତି ହେଟା ସାଙ୍ଗେ ସାଙ୍ଗେ ତାଙ୍କର ଜିଉଛି।
ହଁବା ଜଣେ ଜଣେ ହାତରେ ହୁଏ ଜଣେ ଜଣେ ଯେତେ ଫସଲ ଲଗାଉଚି ଅଲଗା ସେଗଛ ମରିଜିବ।
ମୋ ହାତରେ ହୁଏନି।
ଆଉ
ନାଇଁ ମୋର ଫଳେନି କି ମୋର ମୁଁ କେବେ ଲଗେଇନି କିନ୍ତୁ ହୁଏନି।
ବଢିଆ ଯେତେବେଳେ ପଙ୍କ ଟିକି ଟିକି ସେତେବେଳେ ଜୟ ଯୋଉ ଭେଣ୍ଡି ଯେତେବେଳେ ଛୋଟ ଛୋଟ ହେଇଆସିବ।
ସୁନ୍ଦର ଲାଗିବ। ଆମର ପୁରା ପୁରା ସାଇଜ ରେ ଗୋଟେ ଲାଇନ ରେ ତିନିଟା ଲାଇନ ପୁରା ଅଳ୍ପ ଟିକେ ବେ
ତମେ ତ ଦୋଉଥିବ କେମିକାଲ ଦୋଉଥିବ?
କିଛି ଆମର ଦିଆ ହୋଉନେହିଁ ପୁରା ସାର ଫାର କିଛି ହୋଉନି ଆମର କେବଳ ଗୋ ପାାଣି। ଦିଆଯାଉଚି ଦିନ ମାନେ ସକାଳେ ଟିକେ ଯଦି ଦେବେ ଦେବେ ନହେଲେ ସନ୍ଧ୍ୟାବେଳେ ଦେବେ ସବୁଦିନି ନୁହେଁ ଦିନେ ଛାଡ଼ିକି ଦିନେ। ଆଉ ଗୋବର ଖତ ଯୋଉ ଖତ ଗୋବର ସେତିକି ପଡେ ଆଉ ନହେଲେ କିଛି ନାହିଁ।
ତ ତାହେଲେ ଟୋଟାଲି ପିଅର ପରିବା ସବୁ।
ପୁରା ମାନେ ଆମର ସକାଳୁ ତୋଳିକି ଆଣିବେ ଆଜି ଯଦି ତାପଦିନ ସକାଳୁକୁ ପୁଣି ଆଣିବେ ପୁରା ମାନେ ଅଧ କିଲେ ନାଖେ ଫୁଳା ଫଳୁଛି ଅଧ କିଲେ କିଲେ ଏମିତି। ବେଶୀ ନାହିଁ ଆଠ ଦଶ ପନ୍ଦରଟା ଗଛ ସେଥିରେ ଭୋଉତୁ। ସାରା ପଡ଼ୁଚି ପୁରା ଟିକି ଟିକି ଜହ୍ନି ମାନେ ପୋଡିକି ଖାଇ ହବ। ଭାଜିିକି ବି ଖାଇପାରିବ ତାର ବାସ୍ନା ଅଲଗା।
ହଁ।
ହାଲୋ।
ହଁ।
ହଁ।
ସେଇଆ ଆଉ। ଭାବୁଚି ଏଥର ବାଇଗଣ ବାଇଗଣ ଏତେ ମତେ ଇଚ୍ଛା ନାହିଁ।
ହୁଁ।
ଆଉ ବାଇଗଣ ସବୁ ପରିବାଠୁ କାଳେ ଫଳିବା ଲେଟେ ହୁଏ।
ହଁ ବାଇଗଣ ପଳିବ ବାଇଗଣ ଗେଟେଟେ ପୁରା ଟାଣ ହେଯାଇଏନି ବାଇଗଣ ଗୁରା। ଆମର ବାଇଗଣ
ଆମର ଏବେ ଯୋଉ ବାଇଗଣ ପ୍ରଥମ ବାଇଗଣ ଗଲା ଏବେ ଯୋଉ ଗଛରେ ବାଇଗଣ ଗୁଡା ହେଇଚି ସେରା କଣ ଧଳା ହେଇଯାଇଛି।
ଗୋଟେ ଅଛି କଳା ବାଇଗଣ ଧଳା ବାଇଗଣ ଫଳିବ।
ନା ଇଏ ପୁରା ଧଳା ହେଇକି କଇଁଚି ଭିତରେ କଣ ମୁଁ ଭାବିଲି ଯୋଉ ଗୋଟେ ଗୋଟେ ବାଇଗଣ ବୁଢା ହେଇଯାଏନେହିଁ ନା।
ଲଗା ହେଇଚି ତାହେଲେ ବାଇଗଣ ଲଗା ହେଇଚି।
ନା ସେଇ ବାଇଗଣ ତ ଲଗା ହେଇଥିଲା ମରି ଯାଇଥିଲା ପୁଣି ଦିଟା ଗଛ ବଞ୍ଚିଛି ଦିଟା ଗ ଗଛରେ ଯୋଉ ବାଇଗଣ ଏବେ ହେଇଚି। ସେ ବାଇଗଣ ହୋଉଚି ପୁରା ଧଳା ହେଇଯାଇଛି ମୁଁ ଭାବିଲି ବୋଧେ ବୁଢା ହେଇଗଲେ ଯୋଉ ବାଇଗଣ ଧଳା ହୁଏନି ସେଇଭଳିଆ ଦେଖିଲା ବେଳକୁ କାଟିଲେ ଯେ ମଝିର ପୁରା କଅଁଳିଆ।
ହଁ ହଁ। ହେଲା ଭିତର ଉପର ପୁରା ଦେଖାହାଉଥିବ ଟାଣ କିନ୍ତୁ ଭିତର ଟା ପୁରା ସପ୍ଟ ଥିବ ଆଉ।
ହଁ ଭିତର ଟା ପୁରା କଳିଆ ପୁରା ଛୋଟ ଛୋଟ ମଞ୍ଜି।
ଉଁ ହୁଁ। ଭଲ ନା ଲଗେଇବା ପ୍ରାକୃତିକ ଜିନିଷ ନିଜେ ନିଜେ ତିଆରି ମାନେ ଇଏ କରିକି ଯେମିତି ଖାଇବ।
ହଁ।
ହଁ କଣ? ହାଲୋ।
ରୋଷେଇ ଆଜି କଣ ହେଇଥିଲା ଖରାବେଳେ?
ରୋସେଇ ସେଇ ତ ଆଉ ନର୍ମାଲ ଜିନିଷ ଆଉ। ହଉ ହଉ ରଖୁଚ କରିବି।
ହଉ।